ହାଲୋ।
ହାଲୋ।
ଆଜ୍ଞା, ନମସ୍କାର୍।
ନମସ୍କାର, କଣ କରୁଥିଲେ?
ଏଇ ଏବେ ଖାଇ ପିଇକି ଆସିଲୁ ପଖାଳ ଫଖାଳ ସମସ୍ତେ ମିସିକି ଖାଇ ପିଇକି ଆସିଲୁ ଆଉ। ବର୍ଷା ତ ହଉଛି।
ଥଣ୍ଡା ଦିନେ ପଖାଳ ଭାତ ଖାଉଚ?
ହଁ ନାଇଁ ପଖାଳ ମୋର ସବୁବେଳେ, ଆଉ ପଖାଳ ନ ମୁଁ ଏଇ ବର୍ଷା ଯୋଗୁ ବେଳେ-ବେଳେ କଣ ହୁଏନା ଖାଏନି ବେଳେ-ବଳେ ନାଇଁ ଖାଇବିନି। ତା ପରଦିନ ମୋ ଦେହ ଖରାପ୍ ହେଇଯାଇଥିବ, ଆଉ ସେ ସେଇଆ। ତାପରେ ଗୋଟେ ଛତା ବି ଥିଲା ମାନେ ସୁନ୍ଦର୍ ଛତାଟେ। ମାନେ ଆର ବର୍ଷ ଜଣେ ଗୋଟେ ଛୁଆଟେ ଗିଫ୍ଟ କରିଥିଲା, ଆଉ ସେ ଛତାଟା କଣ ହେଇଥିଲା ନା ଟିକେ ସିଲେଇ ଫିଟି ଯାଇଥିଲା, ଆଉ ମୁଁ କହିଲି ମୁଁ ଆମର ଏଠି ଗୋଟେ ଛତା ବାଲା ଆସନ୍ତି ସେ ଜଣେ ଜେଜେ ହେବେ, ସେ ଆଉ ଆସୁ ନାହାନ୍ତି, ମୁଁ କହିଲ କଣ କେମ୍ତି ସିଲେଇ କରିବି ତାପରେ ଟିକେ ଆଇଡିଆ ଖର୍ଚ୍ଚ କରି ଦେଖିଲି ତ ଛତାର ସେ ଯୋଉ ଇଏରେ ନଥାଏ ଟିକେ କଣା ମଣା ଭଳିଆ, ତାକୁ ଇଏ କରିକି ସିଲେଇ ସେ ଛତାଟା ସିଲେଇ କରିଦେଲି ବହୁତ୍ ମାନେ ମତେ ଟିକେ ଭଲ୍ ଲାଗେ ମାନେ ଟିକେ କଲର୍ ଫୁଲ୍ ଛାତାଟା ତା ଧେରେ ପୁଣି ଫୁଲ-ଫୁଲ ହେଇଥିବ। ସେଇଟା ବଢିଆ ଦେଖା ହଉଥିଲା ଆଉ ସିଲେଇ କରିଦେଲି ସେ ବଢିଆ ଦେଖା
ଏବେ ତ ଏବେ ତ ମାର୍କେଟ୍ କୁ ନୂଆ ଛତା ଭାରିଚି। ପାଣି ପଇଲେ କଲରିଂ ବଟର୍
ନାଁ ମୁଁ ଆଣିନି ଦେଖିବା ଆଣିବା ଆଉ, ତାପରେ ଆମ ପାଖେରେ ଜିନିଷ ଅଛି ଅଯଥା
ହଁ ଅଯଥା ପଇସା କିଛି ନଷ୍ଟ କରିବା ଦରକାର ନାହିଁ, ଆମ ପାଖେରେ ବି ଜିନିଷ ଅଛି କିନ୍ତୁ ଏ ବେକା ଦେଖ କେମ୍ତି ବାହାରିଲାଣି ଯେ ପାଣି ପଇଲେ ରଙ୍ଗ ବେରଙ୍ଗର ପ୍ରଜାପ ମାନେ ଇଏ ହଉଚି ଆମର କଣ ଦରକାର୍ ଆମେ ବର୍ଷା ରୁ ବ ଞ୍ଚିତ ହବା, ଏତେ ଡିଜାଇନ୍ କଲେ କଣ ଲାଭ, ବର୍ଷାରେ ଆମୁକୁ କିଏ ଆସିକି ଦେଖିବେନି ନା।
କି ଅଧିକ ମାନେ କଣ ତାଙ୍କର ଇଚ୍ଛା ଥିବ ଏଇଟା ମୁଁ ଆଣିବି ସେଇଟା ଆଣିବି ବହୁତ୍ ଲୋକଙ୍କର ସେମାନେ ଗୋଟେ ଥାଏ ସଉକିନି ମୁଁ ଏଇ ଜିନିଷ କିଣିବି ସେ ଜିନିଷ କିଣିବି ମୋତେ କିନ୍ତୁ ସେ ଅଯଥା
ତ ଶୁଣ ତା ତାଙ୍କ ପାଖେରେ ପଇସା ଅଛି ସିଏ ସବୁ କିିଛି କରିପାରିବ, ଆମେ ଯେକୌଣସି ଆମେ ତ ତେ ଇଏ ନାଇଁ ନା, ଆମେ ଦେଖି ଚାହିଁ ଆମର ଦରକାର୍।
ଆଜ୍ଞା। ହଁ ସେଇଆ ଆଉ। ହଁ ଯୋଉ ଇଏ ଗୋଟେ ଏଇ ଉପର ରୁମ୍ ରେ ଆଉ ବାହାର ପିନ୍ଢାରେ ଗୋଟେ ସୂତା ଭଳିଆ ବାନ୍ଧିଦେଲି, ଆଉ ଲୁ ଗା ଫୁଗା ଶୁକା ହବା ପାଇଁ ଭଉତ୍ କଷ୍ଟ ହଉଚି ବାହାରେ ତ ଶୁକି ପାରୁନି ତାପରେ ଲୁଗା ହଁ। ଲୁଗା ବି ଦି ଦିନି ଖଣ୍ଡେ ପଡି ରହିଲେ କିନ୍ତତା ସ୍ମେଲ ହୁଏ ମାନେ ତା ଗନ୍ଧଟା ବହୁତ ଦିଏ। ସେଇଦିନ ଟିକେ ପବନ ବାଜିଗଲେ ସେଠି ଶୁଖିଯିବ ତାପରେ ଘର ଭିତରେ ଆଣିକି ଯଦି କୋଉ ମାନେ ଆଲଣରେ ହଉ କି ଖଟ ବାଡରେ ହଉ ଯେତିକି ଶୁଖେଇଦେଲେ ହେଇଗଲା।
କି ପ୍ୟାଣ୍ଟ ସାର୍ଟ ଶୁଖେଇବା ସକାଶେ ଆମେ ସେଇ ଘରେ ଇଏ ଲଗେଇ ଦେଇ ଚୁ ମାନେ ସୂତା ଗୋଟେ ଟାଣି ଦେଇଚୁ। ଫ୍ୟାନ ଲାଗିଛି ସେଇ ତଳେ ହିଁ ହଉଛି ଆଉ ତୋ ଓଦା କରିକି ରଖିଲେ। ସେଇ ଓଦା କରିକି ରଖିଲେ ତ ହିଁ ଗନ୍ଧ ହବ ଡ୍ରେସ ପ୍ୟାଣ୍ଟ।
ହଁ ହଁ ଯେତେ ଆପଣ କମ୍ଫର୍ଟରେ ଧୁଅ କି ସେ ଯୋଉ ବି ଇଜିରେ ଧୁଅନ୍ତୁ ଯାହା କରନ୍ତୁ ମାନେ। ଯଦି ଡ୍ରେସ ଟା ଶୁଖିନି ହଁ ସି ପୁରା ଗୋଟେ ଗ୍ୟାସ୍ଟା ଅଲଗା ପ୍ରକା କାର ହବ ତାପରେ ପିନ୍ଧିବାକୁ ବି ଭଲ ଲାଗିବନି।
ହଁ ଓଦା କରିକି ରଖିଲେ ବି? କୋଉଠି ଯୋଉ ତେଲୁଗୁଣି ପକଉ କୋଉଠି ବିଛା ସେମାନଙ୍କରେ ରହି
ହଁ ହଁ ତାପରେ ଆ ଆପଣ ଗୋଟେ ବାହାରକୁ ଯାଇଥିବେ କ ମୁଁ ଡ୍ରେସ ଟା ପିନ୍ଧିଛି ଆପଣ କା ପାଖରେ ଠିଆ ହେଲା ବେଳକୁ ସେ ପରଫ୍ୟୁମ ଆଉ ସେ ଯୋଉ ଓଦା ଗନ୍ଧ ମାନେ ଗୋଟେ ଅଜବ ପ୍ରକାର ଇଏ ହବ ତାପରେ ଆଉ ଗୋଟେ କଥା ହଉଛି ଆମେ ଯଦି ଏଇ ବ ଦିନେ ପ୍ରାୟ ଦେଖିବ କା ଛୁ କୁଣ୍ଡିଆ ହୁଏ। ଯଦି ସେ ଓଦା ଫଦା ପିନ୍ଧିବେ ଦେଖିବ ମାନେ ହ
ଓଦାକୁ ହିଁ ଯାଦୁ ବି ମାନେ ଓଦାରୁ ହିଁ ଯାଦୁ ଅଧି କ ହୁଏ।
ମାନେ ମୋର ମନ ଅଛି ମୁଁ ଯେତେବେଳେ ଛୋଟ ଥିଲି ଚ ଚତୁର୍ଥ ନା ପଞ୍ଚମରେ ପଢୁଥିଲି। ସେ ଏମିତି ମାନେ ମୋର ଗୋଟେ ଅଭ୍ୟାସ। ହଁ ହଁ ଓଦା ମଦା ଯାହାପରିବି ପିନ୍ଧିଦେବି ମତେ ମୁଁ ବୋଉ କେତେ ପାର୍ଟି କରନ୍ତି ମୁଁ ଜାଣି। କିନ୍ତୁ ଯେତେବେଳେ ମଣିଷ ଭୋଗିନି ସେ ପର୍ଯ୍ୟନ୍ତ ସେ ଜାଣିପାରିବନି। ମାନେ ଧୀରେ ଧୀରେ ସେଇ ବର୍ଷା ଦିନ ଗଲା। ଧୀରେ ଧୀରେ ଅଳ୍ପ ଆରମ୍ଭ ହେଇଛି। ମାନେ ମୋର ଛୋଟ ଛୋଟ ମାନେ ଫଳି ଗଲାଣି ମୁଁ କିନ୍ତୁ ଜାଣିପାରୁନି। କୁଣ୍ଡେଇ କାଣ୍ଡେଇ ହଉଛି ଛୋଟ ଛୁଆ କୁଣ୍ଡେଇ କାଣ୍ଡେଇ ହଉଛି କିନ୍ତୁ ବୋଉ ମୁ କହିନି। ତାେ ଦି ତିନି ମାସ ପରେ ମତେ ବହୁତ ଜୋରରେ ମାନେ କୁଣ୍ଡେଇ କୁଣ୍ଡେଇ ହେଲା। ମୁଁ କହିଲି କାହିଁକି ଏତେ ଦୂର କୁଣ୍ଡଗଲି। ମୁଁ କହିଲି ବଉ ଦେଖିଲୁ ଏ କଣ ଫଳି ଯାଉଛି ଦେଖ ଦେଖିଲା ବେଳକୁ ମାନେ ବିରି ବିରି ହେଇକି ମାନେ ପୁରା ଜଙ୍ଘ ଚାରିଆଡେ ଫଳିଗଲାଣି। ତାପରେ ବ୍ୟ ସେ ଯୋଉ ଯାଦୁ ମଲମ ଆଣି ମାରନ୍ତି, ସିଏ ବି ଭଲ ହଉନି ମାନେ ସିଏ ପୁରା ବିଷାକ୍ତ ହେଇଗଲାଣି। ମୁଁ କିନ୍ତୁ କହୁନି ତାପରେ ମାନେ ବିଶ୍ଵାସ କରିବେନି ମାନେ ସେ ବର୍ଷ ଆମେ ଏ ତେ ହଇରାଣ ହେଇଛୁ ମୋ ହାତରେ ପୁରା ଫଳିଗଲା। ହାତରେ ଫଳିଗଲା ତାପରେ
ମୁଁ ମାନେ ଦିଦି ବିଶ୍ୱାସ କରିବନି ମୁଁ ଜଣଙ୍କୁ ଦେଖେଇକି କହିଛି। ଭଗବାନ କୋରେ ମାନେ କହିଛନ୍ତି କାହାକୁ ଦେଖେଇକି କହିବନି। ମୁଁ ସେମିତି ଦିଦି ମୁଁ ଜଣ କଥାରେ ପଢିକି ନଈରେ ସିଏ ସ୍ତ୍ରୀ ଲୋକ ଟା ଗାଧଉ ଠିକ ଅଛି ମୁଁ ତାକୁ ମାଇ ହିଁ ହେବେ ସିଏ ଠିକ ଅଛି ମୁଁ ତାଙ୍କୁ ନୁହ ତାଙ୍କର ଯା ଦୁ ହେଇଛି ବୋଲିକା ମୁଁ ଦେଖେଇକି ତାଙ୍କୁ କହିକି ହସିଲି। ଠିକ ଅଛି କିନ୍ତୁ ତା ମାସେ ଦି ମାସ ଯାଇନି ମୋ ଗୋଡରେ ପୁରା ଯା ଦୁ ହାଇକି ପୁରା ଇଏ ହେଇଗଲା।
ହଁ ନାଇଁ ମୁଁ ବି ସେମିତି କରିଥିଲି ଛୋଟବେଳେ। ମାନେ ଗୋଟେ କଣ ହେଇଥିଲା ଗୋଟେ ଛୁଆଟାରେ ଏମିତି ନା କୋଉ କାହାର ଏମିତି ହେଇଥିଲା? ମୁଁ କହିଲି ହେ ତାର କି ଗନ୍ଧିଆ ହେଇଛି କେନ୍ତା କ ଦୁଃଖ ଲାଗୁଚି, ଏମିତି କହି ଦେଇଥିଲି ଆଉ ମାନେ ମତେ ଲାଗିଲା ସେଇଥିପାଇଁ ପଳେଇଆଇଲା। ମାନେ, ମୁଁ କେତେ ଦିନ ପର୍ଯ୍ୟନ୍ତ କାନ୍ଦିଚି? ମାନେ ବହୁତ ଆଡୁ ମେଡିସିନ୍ ଆଣି, ହଁ।
ସେ ଜିନିଷ ସେ ଯିବାଟା ଭାରି ମୁଁ ତାକୁ ଖାଲି ମାନେ ମୋ ଘର ଲୋକ କହିଲେ ମେଡିସିନ୍ ମାଇଲେ ଯେତିକି ଯିବନି, ଖାଲି ଖଣ୍ଡିଆ କରି କୁଣ୍ଡେଇ ଦେଇକି ଆଉ ଲୁଣ ଆଉ ଯୋଉ ତୁଳସୀ ପତ୍ର ଜାଣିଛ ତାକୁ ପୋଛିକି ଦେଇ ଦେଇ ମାନେ ଏତେ ପୋଡା ହଉଥିବ, ବିଶ୍ୱାସ କାନ୍ଦୁଳୁ ମା ତଥାପି ତାକୁ ସହିକି ମୁଁ ଇଏ କରେ। ମୁଁ ସେଇ ଦିନଠୁ ଜାଣିଲି, ଯେ ଲୋକଙ୍କୁ ଦେଖେଇକି କହିବା ଟା ବହୁତ ଖରାପ।
ହୁଁ, ମାନେ ଏଇ ଜିଗୁ ସହିତ ଅଧିକ ବି କୁଣ୍ଡେଇ ସାରିଲା ପରେ, ଏମିତି ଟିକେ ରାମ୍ପି ଦେଇକି ଯାଦୁ ମଲମ ବି ସିଧା ମାର୍ ସାଂଘାତିକ। ପୋଡା ପୋଡି ହବ। ତା ପରେ ହଁ ପୋଡି ସାଇଲା ପରେ ସେ ଦେଖିବ, ସକାଳୁ ଧିରେ ଧିରେ ଧିରେ ଧିରେ କମିଯିବ। ପୁଣି କଣ ହେଲା, ଆମେ କି ମୁଁ ତ ଛୋଟ ଛୁଆ, ମୋ ମୁଣ୍ଡରେ ଏତେ ବୁଦ୍ଧି ପଶିଲାନି। ଆମର ଏଠି ପା ପାଖରେ ଗୋଟେ ମାନେ ଯାହା ହଉ ଗୋଟେ ମେଡିସିନ୍ ଷ୍ଟୋର ଅଛି। ସେଇଠୁ ସେ ଯୋଉ ନନା ଯିଏ ଭଲ ମେଡିସିନ୍ ଦିଅନ୍ତି। ମେଡିସିନ୍ ଖାଇବାକୁ ଦେଲେ ମୋର ପ୍ରାୟ ଛୋଟବେଳେ କାଛୁ କୁଣ୍ଡିଆ ହେଇଯାଏ, ଯେହେତୁ ଆମର ଏଠି ପାଣି ମୋର ମା-ମାନେ ମୋର ଇନ୍ଫେକ୍ସନ୍ ଦେହ ସାଙ୍ଗେ ସାଙ୍ଗେ ହେଇଯିବ। ଏଇଠି ଯୋଉ ପାଣି ଫାଣି ଥାଏ, ଆଉ ହଁ ସେ ହେଇଯାଏ କାଛୁ କୁଣ୍ଡିଆ, ସିଏ ମୁଁ ଛୋଟବେଳେ ଖାଏ। ବାପା ସେ ମାନେ ଏତେ ବୁଲି ବୁଲି ଡ ଡକ୍ଟରଙ୍କ ପାଖରେ ସେଇଠିକୁ ଗଲେ, ଯାଇସାରିଲା ପରେ ସେ ଆମକୁ ଯୋଉ ମେଡିସିନ୍ ଦେଲେ ମାନେ ମୁଁ ତାକୁ ମାରିି କି ପାଖାପାଖି ଚାରି ପାଞ୍ଚ ଦିନ ପରେ ଧିରେ ଧିରେ କୁଣ୍ଡେଇବା କମିଲା। ମେଡିସିନ୍ ଖାଇଲି ସେ ମାରିଲି। ସେ ମାନେ ସେ କ୍ରିମଟା ଏବେ ଯାଙ୍କେ ମୋର ମନେ ଅଛି। ତା ନାଁ ହଉଛି ପନ୍ ଡ୍ରିମ୍, ହେଲା ମାନେ ସେଇ କ୍ରିମ୍ ମାନେ ମୁଁ ଏପର୍ଯ୍ୟନ୍ତ ମାନେ ଇଚିଂ ମାନେ ମୁଁ କାନ୍ଦିଛି ବା। ମୁଁ କହିଲି ଏ ହେ ମୋର ଷଷ୍ଠ ହେଇଛି, ମୁଁ ଆଉ ଗୋଟେ ସ୍କୁଲକୁ ଯିବି ଯଦି ଛୁଆ ଦେଖିବେ, ମୋ ସାଙ୍ଗ ହେବେନି, ମୋର ଭଲ ସାଙ୍ଗ ମାନେ ଆଉ ଯଦି ହଁ ମାନେ କେତେ ଖରାପ ଭାବିବେ କଣ ଭାବିବେ? ମୁଁ ସବୁ ଭାବିକି କେ-କେତେ କେତେ ରାତି ମାନେ ଶୋଇ ନଥିବେ। ମାନେ ବହୁ ମାନେ ଚିନ୍ତାରେ ଝଡି ବି ପଇଲି। ଆଉ ମୋ ହାତ ଫାତରେ ହେଇ ଯାଇଥିଲା, ମୋର କୁଣ୍ଡେଇ ହଉଥିଲା।
ସେ ଜିନିଷ ସେ ଗୋଟେ ଜାଗାରେ ହେଇଥିବ, ଯଦି ତା ପାଣି ବାଜିକି ଆଉ କୋଉଠି ହେଲା, ସିଏ ଆଉ ଗୋଟେ ଜାଗାରେ ହେଇଯିବ।
ତା ପରେ ମୋ ବୋଉଙ୍କର ବିଶ୍ୱାସ କରବନି, ମତେ ବେଶି କାନ୍ଦ ଲାଗିଲା, ମାନେ ଆମ ମା ଝିଅଙ୍କର ଏମି ତି ହେଇଥିଲା। ବୋଉଙ୍କର କାଖ, ଛାତି, ଅଣ୍ଟା, ପିଠି ଜଙ୍ଘ କର, ଅଣ୍ଟା କର
ସିଏ ଗୋଟେ ପାଇଁ ଏମ୍ତି ଜିନିଷ ମାଡିଲା ଜିନିଷ, ମାନେ ମୋ ବିଶ୍ୱାସ କରିବୁନି ଏବେ ରିସେଣ୍ଟଲି ଏଇ ପାଞ୍ଚ୍ ଛଅ ମାସ ତଳେ ମୋ ବଡ ବୋଉଙ୍କର ବିଶ୍ଵାସ କରୁବୁନି, ଏବେ ପର୍ ଯନ୍ତ ବି ଠିକ୍ ଅଛି, ସେ ଯଦି ପାଣିରେ ଖ-ଖରାପ ପାଣିରେ ଯଦି ଗାଧେଇ ପୁଡୁଛନ୍ତି, ତାଙ୍କ ପିଠି, କହୁଣୀ ଛା ଏ ଜଙ୍ଘ ପୁରା ପୁରା ଫୁଲ୍ ହେଇଯାଉଚି।
ହଁ, ନାଇଁ ବେଶି ସେଇଟା ହଉଛି। ମାନେ ବେଶି ହଉଛି ଇନ୍ଫେକ୍ସନ୍ ସେଟା ପାଣିରେ, ଆମର ସେତେବେଳେ କଣ ହେଇଥିଲା ମାନେ ପାଣି ପୋଖରୀ ପାଣି ଟା କଣ ହେଇଯାଇଥିଲା ନା ପୁରା ନ ଷ୍ଟ ହେଇ ଯାଇଥିଲା, ମାନେ ପଙ୍କ ଫଙ୍କ ହେଇକି ସେ ଗାଁରେ ଅଧିକାଂଶ ଲୋ ପୋକୁ ହେଇଯାଇଥିଲା ଆମେ ଜାଣିନଥିଲୁ ପଛରେ ଦେଖିଲେ ଆମେ କଣ ସେତୋଳେ ପାଣିରେ ଯୋଉ ଅ ଅସୁବିଧାଟା ହୁଏ ଆମେ ଯାଇଁକି ସେଠି ସଫାସଫି କରୁଦୋଉ। ଆଉ ସିଏ ଏମତି ହେଲାଠୁ ସେଇ ବର୍ଷଠୁ ମାନେ ପୋଖରୀକୁ ପୁରା ମୁଣ୍ଡିଆ ମାରିେଲେ କାଇଁ ମୁଁ ଟୋଟାଲି ବାହାରେ ଗାଧାଏନି କିନ୍ତୁ ମତେ ଭଲ ଲାଗେ କିନ୍ତୁ ମୁଁ ପହଁରା ପହଁରା ଶି ଖିନେଇ ମତେ ନାଇଁ ମତେ ଇଚ୍ଛା ହୁଏ ଟିକେ ଗାଧେଇବାକୁ ସିଏ ତ ଏମିତି
ସହରରେ ରହୁଚେ ମାନେ ଆମକୁ ନଈ ନାଳ ନାହିଁ ଆମେ ଗାଁ କୁ ଗଲେ କଣ ଟିକେ ପୋଖରୀ ଅଛି କି ନଈ ଅଛି ଆମେ ଟିକେ ଗାଧେଇବା ଆମକୁ ଖୁସି ଲାଗେ ଠିକ ଅଛି ସେଇ ଖୁସିରୁ ତ ଏମତି ଆଉ।
ଛୁଟି ଥାଏ ସ୍କୁଲ ଫୁଲ ଟିକେ ଯିବ ଗାଧେଇବ ଆଉ ଆମେ କଣ ଜାଣିଚୁ ତାପରେ ଆମ ପୋ ପୋଖରୀଟା ମାନେ ପୁରା ସ ସଫାସତୁରା କଲେ ଲୋକଙ୍କୁ ଆଉ ସମସ୍ୟା ସୃଷ୍ଟି ହେଲା ନା ଆଉ ସେ ଗଲେ ତାକୁ ସଫାସୁ ତୁରା କଲେ ଆଉ ଏଭଳି ସମସ୍ୟା ହବ ବୋଲି କିଏ ଜାଣିଥିଲା ଆଉ ଏ ଏତେ ଅସୁବିଧା ମାନେ କେତେ କେତେ କାନ୍ଦିଚୁ କୋଉ ଭୁବନେଶ୍ୱରଯାଆ କୋଉ ମେଡିକାଲକୁ କୋଉ କଟକ ଯାଆ କୋଉଠି ଯାଆ ହଁ ପଇସା କେତେ ଖର୍ଚ୍ଚ ହୋଉଚି ସେରା କେତେ ମାନସିକ କ ହେଇଚି ତାପରେ ମୁଁ ଠାକୁରଙ୍କୁ ମାନେ ଭାବ ମାନେ ଠାକୁରଙ୍କ କିଏ କାନ୍ଦିଲି ମୁଁ କହିଲି ଆଉ ଯଦି ଭଲ ନକରିବ ତାହାଲେ ମୁଁ କେମିତି ଶିଘ୍ର
ମୁଁ ତ ମୁଁ ବି ମାନସିକ କରିଥିଲି ସେ ଲୋକକୁ ଯାଇକି ମୁଁ ଭୁଲ ବି ମାଗି ଜାଣିଚ ମାନେ ମାନେ କୁହନ୍ତି ଜାଣିଚନ୍ତି ଅଜାଗା କାହା ଘା କାହାକୁ ଦେଖେଇ ହୁଏନି ସେମତି ମୋର ହେଇଯାଇଥିଲା।
ହଁ ମୋର ତ ସେଇ ପୁରା ଜଙ୍ଘ କରରେ ପୁରା ହେଇଯାଇ
ଠିକ ଅଛି ଆଉ ଆମେ କଣ ଆମେ ଯେକୌଣସି ଝିଅ ଆମେ କଣ ଡକ୍ଟରଙ୍କୁ ଯାଇକି ଏହାର ଦେଖେଇ ପାରିବା ଆମେ କହିକି ଆଣିପାରିବା। ତେଣୁ ମୁଁ ସେମତି ଭୁଲ କରିଥିଲି ବୋଲିକା ମୁଁ ବୋହୁତ କଷ୍ଟ ପାଇଥିଲି ଚାରି ପାଞ୍ଚ
ନାଇଁ ମୁଁ ସେଇଥିପାଇଁ ଆଉ ମାନେ କେବେ ଭୁଲ କରେନି କାହାକୁ ଦେଖ ଖେଇ ଶିଖେଇ କହିବନି ମାନେ ମୋ ଛୋଟବେଳେ ଏତେ ଇନ୍ ଇନଫେକ୍ସନ ହେଇଯାଏ ଯେ ମାନେ ବେଳେ ଏଇ ବର୍ଷା ଦିନ ଆସିଲେ ଗୋଡା ହାତ ଫଳିଯିବ ଆଉ ତାପରେ କଣ ହେଇଯିବ ନା ଯୋଉ ବଥ ହେଇଯାଏ। ମାନେ ମୁଁ ଏମିତି ଛୋଟବେଳୁ ବସି ପାରେନି ଏବେ କିନ୍ତୁ କଣ
ବଥ ମୋର ହେଇନି ମାନେ ଗୋଟେ ଜୀବନରେ ଥରେ ହେଇଥିଲା ମୋ ଅଣ୍ଟା ମଝିରେ ପୁରା ଅଣ୍ଟା ମଝିରେ ମୋ ଜୀବନରେ ଥରେ ହେଇ
ନାଇଁ ଏବେ କିନ୍ତୁ ସଚେତନ ହେଇଗଲୁଣି ଆଉ ପାଣି ଫାଣି ସେ ଅସନା ପାଣିରେ ଯିବା ଆସିବା ନାହିଁ ମୁଁ ଆଗରୁ ଛୋଟବେେଳେ ପୁରା ଚାଲି ଚାଲି ସ୍କୁଲକୁ ଯିବୁ ସେ ପାଣିରେ ଏତେ ସାଇକେଲ ମତେ ଚଲେଇ ଆସିନଥିଲା ତାପରେ ପ୍ର ପ୍ରଥମ ଦ୍ବିତୀୟରେ କୋଉ ସାଇକେଲ ଚଲେଇ ଆସିବ ମୁଁ ଯାଇ ଷଷ୍ଠରେ ସାଇକେଲ ଚଲେଇ ଶିଖିଲି।
ପାଉନଥିବ ସାଇକଲ ଆଉ ଆ ଇଏ ପ୍ରଥମ ଦ୍ଵିତୀୟ କଥା
ଆଉ ସେ ସେଇଆ ପୁରା ହେଇଯାଏ ଏବେ ତ ଆଉ ସେମିତି ନାହିଁ ଏବେ ଆଉ ସେଗୁରା କିଛି ହବାର ନାହିଁ ତାପରେ ଗାଧେଇବା ଆମେ ଛୋ ଟ ବେଳେ କଣ ଖାଲି ତେଲ ଟିକେ ଲଗେଇକି ଗଲୁ ଖାଲି ପାଣି ଢାଳିହେଇକି ପଳେଇ ଆସିଲୁ ଉଁମ ଆଉ ଯୋଉ ଦିନ ମାମାମାନେ ଫ୍ରି ଥିବେ ଆଉ ଟିକେ ଭଲରେ